ହଁ ଭାଇ ଶୁଭ ସକାଳ।
ହ୍ୟାଲୋ।
ଭାଇ ଭଲ ଅଛନ୍ତି ତ?
ହଁ ଭାଇ ଭଲ ଅଛି। ତମେ କେମିତି ଅଛ? ହ୍ୟାଲୋ କୁହ।
ହଁ ଭଲ ଅ ଘରେ ସବୁ ଭଲ। ହଁ ଭାଇ।
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ଆଜ୍ଞା।
ଭାଇ ଘରେ ସବୁ ଭଲ ଅଛନ୍ତି?
ହଁ ଭାଇ ଭଲ ଅଛନ୍ତି। ତମ ଘରେ ସମସ୍ତେ କେମିତି ଅଛନ୍ତି?
ଆଉ କେମିତି କଣ ସବୁ ଆଜି ଏବେ ତ ଖରା ବଢିବାରେ ଲାଗିଚି। ହଁ ବୋ
ହୁଁ।
ଅଛନ୍ତି। ଭାଇ ମୁଁ ଗୋଟେ ଜିନିଷ ଦେଖିଥିଲି ଆଜ୍ ଏ ଟିଚର ବର୍ତ୍ତମାନ ଟାଇମ ରେ ଟିଚର ମାନଙ୍କୁ ଦେଖିକି ଟିଚିଂ ମାନେ ଆମକୁ ଇଏ କୁହାଯାଉଚି ତା ବାଦେ ବୋହୁତ ଅଣଶିକ୍ଷଣ କାର୍ଯ୍ୟ ହେଇଯାଉଚି, ବୋହୁତ ପ୍ରକାର ଅଣଶିକ୍ଷଣ କାର୍ଯ୍ୟ ଦିଯାଉଚି ଯେମିତି କି ନିର୍ବାଚନ କାମ ହେଲା ଜନଗଣନା କାମ ହେଲା ହେ ଛାତ୍ରବୃତ୍ତି ତଥା ସଂଗ୍ରହ ହେଲା ଅନଲାଇନ ଡାଟ ଏଟି ହେଲା ବିଭିନ୍ନ ରେକଡ୍ ପସି ଗଲାଣି ବୋହୁତ କାମ ଦିଆ ଯାଉ ଏହା ଦ୍ଵାରା ଗୋଟେ କରୁଛି ତା ବାଦରେ ତାର ଟିଚିଙ୍ଗ କୁ ଏମତି ଷ୍ଟୁଡେଣ୍ଟ ମାନଙ୍କୁ ବି ଆଫର୍ଟ କରୁଚି, ଏଇଟା କେତେ ଦୂର ଆମକୁ ଠିକ ଲାଗୁ ଚି ଆଜି ମାନେ ଗମେଣ୍ଟ ର ଏଇ ଯୋଉ କାମ ଟା କେତେ ଦୂର ଠିକ୍ ଲାଗୁଚି।
ହଁ ଦେଖ ଭାଇ ମାନେ ତମ କଥାରେ ତ ମୁଁ ଆକ୍ଚୁଆଲି ସହମତ ହୋଉଚି କାହିଁକି ନା ଟିଚିଂ ଆଗରୁ ଥିଲା, ଆମେ ପିଲାଟି ଯାଉଥିଲା ପାଠ ପଢ଼ିବା ପାଇଁ ମାନେ ସେ ପାଠ ପଢ଼ିବା ପାଇଁ ଯାଉଥିଲା। ଶିକ୍ଷକ ପାଠ ପଢ଼ୋଉଥିଲେ। ଆମେ ଶିକ୍ଷାର ଗୁଣବତାକୁ ଆମେ ଦେଖୁଥିଲେ। ହ୍ୟାଲୋ
ହଁ
ଶୁଣି ପାରୁଚନ୍ତି।
ଆଜ୍ଞ। ଆଜ୍ଞା।
ତ ଯେତେବେଳେ ଆମେ ସେଇ ସମୟରେ ଖାଲି କେମିତି ଶିକ୍ଷାର ମାନ ବୃଦ୍ଧି ହବ କେମିତି ପିଲାଟେ ତା ପାଠପଢ଼ା ରେ ଡେଭଲପ୍ ମାଡ଼ ହବ ଖାଲି ପାଠ ପଢିବା ସହିତ ବି ହେଲା ଯେତେବେଳେ ମାନେ ସେ ପାଠ ପଢିକି ବୋହୁ ଆଗକୁ କେମିତି ଯିବ କଣ କରିବ ଏଇ ସବୁ ଜିନିଷ ଆମେ ଦେଖୁଥିଲେ। କିନ୍ତୁ ଏବେର ଯେ ଶିକ୍ଷା ପ୍ରଣାଳୀରେ ମୁଁ ଦେଖୁଚି ତମେ କହିଲା ଭଳିଆ ଯେ ଆମର ରହୁଚି ଗୋଟା ଯୋଉଟା କି ମଧ୍ୟାହନ ଭୋଜନ ଆଉ ଗୋଟେ ରହିଲା। ଯେତେ ସବୁ ସ୍କୁଲରେ ଯେତେ ସବୁ ଏବେ ସବୁ କାମ ଅନଲାଇନ୍ ହେଇଯାଉଚି। ଆମେ ଯେତେବେଳକୁ ସେଇ ସମୟଟା ଦେଉଚେ ଖାଲି ମାନେ ଯେତେ ସବୁ ଶିକ୍ଷା ବହିର୍ଭୂତ କାମ ଗୁଡ଼ା ସବୁ ଆମେ ଦେଉଚି ମାନେ ଆଜି ଅନଲାଇନ୍ କାମ ଏଟା ହେଲା କାଲି ତାପରେ ଏମ ଡି ଏମ୍ କାମ କାଲି ତାପରେ ଯେତେ ସବୁ ଆମର ଯୋଉ ମାନେ ଗୋଟେ ଟିଚର ଗୋଟେ କ୍ଲର୍କ ରହି କାମ କରୁଚି, ପ୍ରାଇମେରୀ ଷ୍ଟେ ଷ୍ଟେଜରେ ସେ ଦେଖିଲା ବେଳକୁ ଗୋଟେ ଆସି ସାରିଲା ପରେ ସେ ଗେଟ ଖୋଲନ୍ତୁ ଇଏ କରନ୍ତୁ ତାପରେ ମାନେ ଏକ୍ସଟ୍ରା ଯୋଉ ଗ୍ରୁପ୍ ଫୋର୍ର ସେମିତି ବି କିଛି ଲୋକଙ୍କୁ ଦିଆ ହେବନି ଯେ ସେହିସବୁ କାମ ବି ଟିଚରଙ୍କୁ ବୁଝିବାକୁ ପଡ଼ୁଚି, ଆଜି ଅଣ୍ଡା ଧରିକି ଆସ କାଲି ଏମ୍ଡି ଏମ୍ ଦିଅ କାଲି ତା ପରେ ଆଜି ଯଦି କିଛି ଯେଉଁ ଆଲବାଣ୍ଡାଇଜଲ ଟ୍ୟାାବଲେଟ୍ ସେଇଟା ବି ପିଲାଙ୍କୁ ଆମେ ପ୍ରୋଭାଇଡ଼୍ କରୁଚୁ। ମାନେ ସବୁ କାମ ଭିତରେ ସେ ଲୋକ ଶିକ୍ଷାର ମାତ୍ରା ଟା ଟିକେ କମି ଯାଉଛି। ହ୍ୟାଲୋ। ହ୍ୟାଲୋ।
ହଁ। ଭାଇ ଜିମିତି କିି ସମୟ କମି ଯାଉଛି ଶିକ୍ଷକ କୁ କ୍ଳାନ୍ତି ଓ ଅନିଛା ସୃଷ୍ଟି କରାଉଛି।